ନମସ୍କାର ଆପଣଙ୍କ ଦିନ କେମିତି ଯାଇଚି କଣ କୁହନ୍ତୁ ଆପଣ?
ଆଜି ଦିନ ଭଲ ଯାଇଚି ଆପଣଙ୍କ ଦିନ କେମିତି ଯାଇଚି?
ଆମ ଦିନ ବହୁତ ଭଲ ଯାଇଚି ହେଲେ ଟିକେ ବର୍ଷା ପାଗ ଯୋଗୁ ଟିକେ ବୋରିଙ୍ଗ୍ ଫିଲ୍ ହଉଚି ଆଉ।
ଆମର ବି ଏଇଠେ ବର୍ଷା ପାଗ ଚାଲିଚି।
ହୁଁ -ଆଉ ଆପଣଙ୍କ ଦେହ ପା କେମିତି ଅଛି?
ମୋ ଦେହ ଭଲ ଅଛି- ଆପଣଙ୍କ ଦେହ?
ହଁ ମୋ ଦେହ ଭଲ ଅଛି- ଆପଣ କଣ ଏବେ କରୁଚନ୍ତି?
ମୁଁ ଏଠେଇ ଏଇନୁ ଜିମ୍ କରୁଥିଲି -ଆଉ ଆପଣ?
ମୁଁ ବସିଚି ଛାତ ଉପରେ ବର୍ଷା ବି ଆମର ବର୍ଷା ଛାଡିଥିଲା ପୁଣି ଏବେ ଷ୍ଟାର୍ଟିଙ୍ଗ୍ ହେଇଗଲାଣି କଣ କରିବ କହିଲ।
ଆମର କଣ ଖାଇଚନ୍ତି?
ଭାତ, ଡାଲ୍ମା, ଭଜା
ହୁଁ।
ଖାଇ
ଆଉ ଘରେ ସବୁ ଭଲ?
ହଁ ଘରେ ସବୁ ଭଲ -ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା, ବୋଉ, ଅପା ଆପଣଙ୍କ ଘରେ କେତେଜଣ ମେମ୍ବର?
ଆମର କହିବାକୁ ଗଲେ ବହୁତ ବଡ ଫ୍ୟାମିଲି କିନ୍ତୁ ଆମ ଘରେ କହିବାକୁ ଗଲେ ଆମେ ଭାଇ ଭଉଣୀ ଦି ଜଣ ଆଉ ବାପା ବୋଉ। କିନ୍ତୁ ଫ୍ୟାମିଲିରେ କହିବାକୁ ଗଲେ ଆମର ବଡ ବାପା ବଡ ମା
ଆମର ବି ହେମିତି ଆମର ବି ହେମିତି ବଡ ଫ୍ୟାମିଲି କିନ୍ତୁ ଆମ ଘରେ ପାଞ୍ଚ ଜଣ ମେମ୍ବର।
ହ ଆମର ଚାରି ଜଣ ମେମ୍ବର କିନ୍ତୁ ଫ୍ୟାମିଲି କୁ ମିଶିଇବା କୁ କଲେ ବହୁତ ଗଣ ହବନି କାରଣ ବାପା ହରିକା ଯେ ସେ ସାତ ଭାଇ।
ଆପଣ ଏଇଟା କଣ ନୂଆ ଚଲଉଛନ୍ତି ନା ଆଗରୁ।
କେତେ ଦିନି ହେଲା ଆକୁ ଚଲେଇଲେଣି।
ହୁଁ ହୁଁ ହୁଁ ହ
ଆପଣଙ୍କ ଘର କୋଉଠି? ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କ ଘର କୋଉଠି?
ଆମର ଭୁବନ ଆପଣଙ୍କ ଘର କୋଉଠି?
କାମାକ୍ଷାନଗର।
ତମେ କେନା କାର ମାନ୍ ହୋଉ କୁହନ୍ତୁ ଆପଣଙ୍କ ଆଡେ କଣ ସବୁ ପର୍ବପର୍ବାଣି କଣ ଭଲ ମନ୍ଦ?
ଆମର ତ ସବୁ ପର୍ବ ଭଲ ହୁଏ ଦଶହରା ଦିିବାଲି। ରଜ ଆପଣଙ୍କ ଆଡେ
ଆମ ଆଡେ ଦୁର୍ଗା ପୂଜା ଗଣେଶ ପୂଜା। ରଜ କାର୍ତ୍ତିକ ପୂର୍ଣ୍ଣିମା। ଭୁବନ ଦଶହରା କେବେ ଦେଖି ଆସ୍‌ଛନ୍ତି।
ଆଜ୍ଞା।
ଭୁବନ ଦଶହରା କେବେ ଦେଖି ଆସିଛନ୍ତି?
ନା।
ଆଉ ଏଇ ପାଖରେ ଇଏ କରନ୍ତି ମିସ୍ କରିଥିଲି ଆଉ। ଆଉ ଗଣେଶ ପୂଜା ଯାହେଲେ ଦେଖି ଆସିଥିବେ ଡିଜେ।
ହଁ ଆମର ବି ଦେଖିଆ ହେଇଛି ଆମର ବି ହେଇଆଡେ ଗଣେଶ ପୂଜା ବହୁତ ଧୁମ୍ ଧାମ୍ ରେ ହୋଉଛି।
ହୁଁ ହୁଁ ଜାଣିଛି।
ଦଶହରା ବି ହୋଉଛି ଆପଣ କେବେ ଯାଇଛନ୍ତି ଦଶହରା ଦେଖି? କାମାକ୍ଷା କେବେ ଦଶହରା ଦେଖି ଯାଇଛନ୍ତି?
ସେପଟ ଲାଇନ ଟିକେ ସୁବିଧା ନାହିଁତ ଆମର ସେଥିଲାଗି କେମିତି ଏବେ ବସ ଫସ ଚାଲିଲାଣି। ହଁ ଯିବା ଆଉ ଦେଖିବୁ ଟିକେ।
ହ
ଆଉ ତୁମ ନାଁ କଣ? ହ୍ୟାଲୋ। ହ୍ୟାଲୋ।
ଆଜ୍ଞା।
ତୁମ ନାଁ କଣ?
ସେମିତି କଥା ହେଇପାରିବେ ଚିରଞ୍ଜୀବ ପାତ୍ର।
ଟେନ୍ ଟେନ୍ ମିନିଟ୍। ଟେନ୍ ମିନିଟ୍।
କହିଲି ଚିର ଆ ଆଜ୍ଞା।
ଟେନ୍ ମିନିଟ୍।
ତିନି ମିନିଟ
ଦଶ ମିନିଟ୍।
ଓହୋ।
ଆଉ କଣ କୁହନ୍ତୁ?
ଆପଣ ଏଇଥିରୁ କେତେ ପ୍ରଫିଟ୍ ପାଇଲେଣି?
ଆପଣ ଅଲଗା କଣ କୁହନ୍ତୁ।
ହୁଁ।
ଏବେ ଏଇ ବିଷୟ ଛାଡିକି ଅଲଗା କିଛି କୁହନ୍ତୁ।
ହଉ କଣ
ଆଉ କଣ ଏବେ ପଢାପଢି କଣ କରୁଛନ୍ତି?
ପଢ଼ାପଢି ଆମ ଆଇଟି ଆଇ ସରିିବା ଉପରେ ହେଲାଣି ସେଖେଣ୍ଡ ଇୟର।
କୋଉଠି କରିଥିଲେ ଆଇ ଟି ଆଇ ଆଇ ଟି ଆଇ କୋଉଠି କରି ସୁକିନ୍ଦା ହ ହଁ।
ଆଜ୍ଞା।
ମୋରି ଏଇ ପ୍ଲଷ ଟୁ ପ୍ଲସ ଟୁ ସଇଲା ପ୍ଲସ୍ ଟୁ ସରି ସରିଛି ଏବେ ଜଷ୍ଟ ଆଉ ପ୍ଲସ୍ ପ୍ଲସ ଥ୍ରୀ କରିବ ଫର୍ମ ପକା ହେଇଚି
ପ୍ଲସ ଥ୍ରୀ ପରେ ଆଉ କଣ କରିବେ?
ପ୍ଲସ ଥ୍ରୀ ସରିଲେ ଜବ ପାଇଁ ବି ଇ ଡି କଣ ପକା ହବ। ନହଲେ ଅଲଗା କିଛି ଜବ ପ୍ଲସ୍ ଥ୍ରୀ ଭିତରେ ବି ଆଲଗା କିଛି ଜବ ଯୋ ବାହାରୁଛି ଆମର ଆର୍ମି କି ଇଣ୍ଡିଆ ଏୟାର ଫୋର୍ସ ଏଇରା ସବୁ ପକେଇକି ଯଦି ଜବ ହେଇଗଲା ତ ଭଲ କ ନହେଲେ ଅଲଗା କିଛି ଜବ ପୋଲିସ ମଠଗୋଳା ମଠଗୋଳା ମଠଗୋଳା।
ଓ ଓଡ଼ିଶା ପୋଲିସ ପକେଇବେ?
ହଁ ଓଡିଶା ପୋଲିସ ପକେଇବା।
ଓଡ଼ିଶା ପୋଲିସ ଫର୍ମ ତ ଯାଇସାଇଲାଣି।
ଏବେ ମୋର ଏଜ ହେଇନି ମୋ ମୋର ଏବେ ଓଡ଼ିଶା ପୋଲିଷ ନେଉଛନ୍ତି ନା ଅ ଉଣେଇଶି ଭଳିଆ ନା କୋଡିଏ।
ଓଡିଶା ଓଡିଶା ପୋଲିସ ପ୍ଲସ ଟୁ ପାସ୍ କରିଦେଲେ
ତାପରେ ବି ଏତେ ଶୀଘ୍ର ଏତେ ଶୀଘ୍ର
ଟ୍ରେନିଂ ମୋର ବି ଆଇଥିଲା ମୁଁ ରନିଙ୍ଗ ଫନିଂ କରିଥିଲି କିନ୍ତୁ ପ୍ଲସ୍ ଟୁ କରିନି ବୋଲି ଓଡିଶା ପଲିସରେ ଦେଲିନି। ଚିହ୍ନା ବି ଅଛନ୍ତି ସବୁ ଅଛନ୍ତି।
କରିବା ୟାପରେ ଆଉ।
ହୁଁ। ଆପଣ ଏଇ ଗ୍ରୁପ ରେ କେତେ ଜଣ ଜଏନ କଲେଣି ନା ନାଇଁ।
ଆପଣ ଆଉ କଣ କୁହନ୍ତୁ।
ମୁଁ କହିଲି ଆପଣ ଆପଣ ଏଇ ଗ୍ରୁପ ରେ କାହାକୁ ଜଏନ କଲେଣି ନା ନାହିଁ।
ମୁଁ କନ୍।
ଆପଣ କେହି ଚାହିଁଲେ ଏଇ ଗ୍ରୁପ ବିଷୟରେ। ହ୍ୟାଲୋ।
ହ୍ୟାଲୋ ଅଲଗା କିଛି ଅଲଗା କିଛି ଅଲଗା କିଛି ବିଷୟରେ କଥା ହୁଅନ୍ତୁ। ଏ ମ୍ୟାଟରକୁ ଛାଡି ଅଲଗା କିଛି ବିଷୟ ରେ
ଆପଣ ଷ୍ଟାର୍ଟ କରନ୍ତୁ ତାହେଲେ ଆଉ।
ହଁ ଆଉ। ଆ ଟି ଆଇ ତା ହନେ ଏବେ କଣ ଲାଷ୍ଟ ଇୟର। କଲେଜ ରି ହୁଁ ହଁ। କୋଉ ଶ ସେ କରୁଛନ୍ତି ଆ ଯଉ। ମେକାନିକାଲ ନା ଏଲେକ୍ଟ୍ରିସଆନ୍।
ଇକ୍ଟ୍ରିସିଏନ୍।
ଆପଣ ସୋଲାର କୋର୍ସ ମୋ ଦେହରେ ଚାଆସିଲ କରିଛନ୍ତି। ସୋଲାର ସୁୋଲାର କୋର୍ଶ୍ ଭଲୋ।
ହ୍ୟାଲୋ।
ଆପଣ ଯୋଉ ସ୍ ସୋ ସୋଲାର କୋର୍ସ ଆସିଥିଲା କରିଛନ୍ତି ନା?
ନା ନା ଆମର ଏ କରି ନୁଁ ଭା
ହଁ।
ଆମର ଏଇନା କ୍ୟାମ୍ପସ ଆସୁଛି ନା ଏଇଠି
ଓ୍ୟାମ୍ପସ ପାଇଁ ପକେଇଲେଣି କେତେଜଣ ପକେଇନାହାନ୍ତି ପକାନ୍ତୁ। ସେ ଜବ ବି କଲେ।
କିଆ କ୍ୟାମ୍ କ୍ୟାମ୍ପସ୍ ଦ୍ୱୀଥ ପକେଇଲିଣି ଆସିଲାଣି ଦୁବାଇ ଗୋଟେ ମୋନାକ ଗୋଟେ।
ଆଉ ଯାଉନାହାନ୍ତି। ଆ
ଆହୁରି। ଆହୁରି ବି ଆସିବ ମୋରି ଯିବାର ଅଛି ସାଉଥ ଆଫ୍ରିକା। ଆହୁରି ଆସିବ ରେଲୁଓ। ରେସିରିଅଲ୍ ଉରେଟଗେଟ ରଖିଛି ଆଉ ଶା।। ଫିା ଟାର୍ଗେଟ ରିଖିଛି ଦୁଟା ଭଲ କପାନି ଆସୁଛି।
ହୁଁ ହୁଁ ଭଲ ତାହେନେ। ଆଉ କଣ କେମିତି ଆପଣଙ୍କର।
ଆଜ୍ଞା।
ଟିକେ ଟିକେ ରୁହନ୍ତୁ ଟିକେ ଟିକେ ଆଉ ଦୁଇ ମିନିଟ୍।
ପ୍ରାୟଦ ପ୍ରାୟତଃ ଚାରି ମିନିଟ୍ ରେ କଲ୍ କରିିକି କାଟି ମୁଁ କହିଲି ପ୍ରାୟ ଚାରି ମିନିଟ୍ ରେ କଲ୍ କରି କାଟି ଦେଉଛନ୍ତି।
ନା ନା ନା ସେଟା ଭୁଲ୍। ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ।
ଆଉ କ
ତାହାନେ ଆପଣ ଦୁବାଇ ଯିବାକୁ ଚାହୁଁଛନ୍ତି ସାଉଥ ଆଫ୍ରିକା।
ହୁଁ ଆଉ ଇଆଡ଼େ କିଆ ଚିହ୍ନା ଘର ଲୋକ ବି ଅଛନ୍ତି ଅଧା।
କୋଉଠି ସାଉ ସାଉଥ୍ ଆଫ୍ରିକାରେ।
ହୁଁ ସାଉଥ୍ ଆଫ୍ରିକା ଆଉ ସାଉଦ୍ ଆରବ।
କିଏ ଭାଇ କି କିଏ କଣ ଜବ୍ କରୁଛନ୍ତି।
ହଁ ଭାଇ। ଭାଇ ଭାଇନା ଆଉ ସାଙ୍ଗ ଗୁରେ ଏବେ ଯାଇଛନ୍ତି।
ସିଏବି ମୋ ମୋଠୁ ବଡ଼।
ପଛରେ ସାଇଡେ ଯୋଉ ହଉଚି ତାର କ୍ୟାମ୍ପସ ରେ ବାହାର ରେ ଯୋଉ କୋଉ ମିଶନ ବି ଆସୁଚି ମାନେ ବାହାରେତେ ଏତେ
ସେ ଗୋଟେ ଗୋଟେ ଆସୁଛି ଆଉ ପ୍ରାୟ ଭଲ ଭଲ ଆଇଡିଆରେ ଆସୁଛି ଆଉ ଭଲ ଭଲ ଆଇଡିଆରେ ଆସୁନି। ଗୋଟେ ଗୋଟେ ଆଇଟିଆଇ ତ ପ୍ରାକ୍ଟିକାଲ୍ ବି କରୁନାହାନ୍ତି।
ତାହେନେ ଆଇଟିଆଇ ଭଲ କଲେଜ୍ ରେ ଯଉ ଇଏଫ୍ କରିବା ପାଇଁ ଆଡମିଶନ୍ କରିବା ପାଇଁ ଟେନ୍ଥ ମାର୍କ ନୋଉଚନ୍ତି ନାଁ ଟୁଏଲ୍ ନଂ ଟୁଏଲ୍ ମାର୍କର? ନୋଉଚନ୍ତି କୋଉ ମାର୍କଟା ଠିକ୍ ହବ।
ଟେନ୍ଥ ବି ନେବେ ଟୁଏଲ୍ ବି ନେବେ ଯଉଟା ତମେ ପ କେବେ ମୁଁ ତ
ଟୁଏଲ୍ ରେ ଯଦି ଆମେ ହଉଚି କରିଥିବା ଆଡ୍ସ୍ କରିଥିବା ତାହେଲେ ନେବେ।
ହଁ ନେବେ।
ତାହେନେ କେତେ ପରସେଣ୍ଡେ ମାର୍କେ ନେବା କଥା?
ହେମିତି କିଛି ନାହିଁ ଯେତିକି ପରସେଣ୍ଟ ରଖିଲେ ବି ନେବେ ତୁମକୁ ଆଇଟାଇରେ। ବେଷ୍ଟ ଆଇଟିଆଇ ହେଲା ସୁକି ବିହାବିହର୍ ସୁକିନ୍ଦା ଆଇଟିଆଇ। ଫର୍ଚୁନର ପୁରା ଭଲ ଦଉଚି ମାନେ ପ୍ରାକ୍ଟିକାଲ ଭଲ। ପୁରାତମ ପ୍ରାକ୍ଟିକାଲ୍ ଭଲ କରଉଚି ସବୁ କରଉଛି କ୍ୟାମ୍ପସ୍ ଆସୁଛି ତମକୁ ଏଠି ଭା
ଓହୋ ଓହୋ ହଉ ଭାଇ ରହୁଚି। ହୁଁ ଆପଣ କାମ ଛୁଅ କରନ୍ତୁ।
ହଉ।
ଧନ୍ୟବାଦ।